ହ୍ୟାଲୋ ନମସ୍କାର। ହଁ, କଣ କରୁଛନ୍ତି?
ଏଇଠି ବଇଛି ଆଉ ହଁ।
ହଁ ହଁ ଆଉ କଣ ଚାଲିଛି ଭଲ ଅଛନ୍ତି ତ?
ହୁଁ ଭଗବାନ ଦୟାରୁ ହଉଛି ସବୁବେଳେ ଏମିତି ଭଲରେ ଅଛି।
ହଁ। ହଁ ମୁଁ ବି ଠାକୁରଙ୍କ ଦୟାରୁ ମୁଁ ବି ଭଲରେ ଅଛି। ଆଉ ଏବେ ତ ବର୍ଷା ବର୍ଷି ଚାଲିଛି ସେଥିପାଇଁ ତ ଟିକେ ଦେହ ଟା ଜର ଜର ଲାଗୁଛି। ଔଷଧ ଖାଇଛି ଯାହା ଯେମିତି ଏବେ ଠିକ ଠାକ ଅଛି। ଛି।
ଓ ହୋଁ ସେମିତି କାରଣ କି ଏଇ ଯୋଉ ଖରା ଯେମିତି ହେଲା ଯୋଉ ଗାଧୁଆ ପାଧୁଆ ଅଉଛି ହେଲାନି କେହି ଖରା ଯୋଉ ଗରମ ଯୋଉ ହେଲା ହଉଛି ଗାଧୁଆବାଧା ହେଲାନି କି ସେଥିପାଇଁ ହଉ ଛି ଏ ବର୍ଷା ଦିନିଆ ସେ ଜରମ ହଉଛି ପାଣି ହେଇଯାଇଛି ଦେହରେ ସେଥିପାଇଁ ସେ ଜରଟା ଏବେ ହିଁ ବାହାରି ଯାଉଛି। ହଁ ଟିକେ ପାଣି ମୁଣ୍ଡରେ ପଇଲେ ମାନେ ବର୍ଷା ପାଣି ସେଥିପାଇଁ ଜରଟା ହେଇଯାଉଛି ଆମେ ସତର୍କ ହିଁ ହିଁ ରହିବାକୁ ପଡିବ।
ହଁ ଆମେ ସତର୍କ ହେଁଇ ରହିବା ପାଇଁ ପଡିବ କାହିଁକିନା ଏ ଯୋଉ ବର୍ଷା ପରା ଖରା ବର୍ଷା ଏମିତି ହେଇକି ଦେହ ଟା ଖରାପ କରିଦଉଛି ଆଉ।
ହଁ ଆଉ ତମ ଆଡେ ଆ ରଥଯାତ୍ରା ଏମିତି ହଉଛି ନା ନାହିଁ?
ହଁ ଆମର ଏପଟେ ତ ରଥଯାତ୍ରା ସବୁ ହୁଏ ଆ କଥା କହିଲେ ତମକୁ ସବୁଠୁ କୋଉ ଋତୁ ଟା ଭଲ ଲାଗେ?
ହୁଁ ମତେ ସବୁ ତୁ ଗ୍ରୀଷ୍ମ ଋତୁଟା ବହୁତ ଭଲ ଲାଗେ କାରଣ ଏମିତି ଶୁଖା ଶୁଖିଲା ଶୁଖିଲା ପାଗ ଏମିତି ଭଲ ଲାଗେ।
ହଁ ହଁ
ଟିକେ ଶୁଖିଲେ ଶୁଖିଲେ ପାଗ ହେଲେ ଭଲ ଲାଗେ କାରଣ ଶୀତ ଦିନେ ଶୀତ ଦିନେ ଏତେ ଶି ହବ ଯେ ସକାଳୁ ଉଠିବାକୁ ମନ ହବନି ବି ଯାହାହଲେ ସା ଶାଶୁଘର ଯାଇଛୁ ମାନେ ଯାହା ହେଲେ କାମଧାମ କ ଉଠିକି ସକାଳୁ ପାଞ୍ଚଟା ସୁଧା ଉଠିକି ଯାହାହଲେ କାମ ନ କଲେ ଯାହାହଲେ ଲୋକମାନେ ମୋ ଶାଶ ଶାଶୁ ମାନେ ଯାହା ହେଲେ କି ସେ ଟିକେ ଘେରି ଘେରି ହେବେ ସେଥିପାଇଁ ଉଠିବାକୁ ଶୀଘ୍ର ପଡିବା ବେଳେ। ସେଥିପାଇଁ ମତେ ଜମାରୁ ଶୀତ ଦିନ ଜମାରୁ ଭଲ ଲାଗେନି।
ତ ଆପଣ ବିିବାହିତ ନା?
ହଁଁ ବାହାହେଇଛି। ଆମର ଏ ବର୍ଷେ ବାହାଘର ହେଲା।
ଅ ହେଲେ କଣ କଣ ରୋଷେଇ ବାସ ସବୁ ଠିକ ଠାକ୍?
ହଁ ହ ହୁଁ ସବୁ ମୁଁ ତ ସେମିତି ରୋଷେଇ କରେନି କାରଣ ମୁଁ ଜବ୍ କରୁଥିଲି ଜବ୍ ରୁ ଛାଡିକି ରୋଷେଇ କଲା ବେଳୁ ଟିକେ ଇଏ ଲାଗୁଛି। ଆ ଟିକେ ଖରାପ ଲାଗିବ ଯେହେତୁ ରୋଷେଇଟା ଟିକେ ତଥାପି ସେମିତି ରୋଷେଇ କେବେ ଭୁଲ ହେଇନି ଯେତିକି ମୁଁ ଜାଣିଛି ଭଲ ଭାବରେ କରୁଛି। ଆଉ ଯଦି କାହାକୁ ଆଁ।
କଣ ରୋଷେଇ ତମକୁ ପୁରା ଭଲ ଭାବରେ ଆସୁଛି?
ମତେ ଭଲ ଭାବରେ ଚିକେନ ଟା ଆସେ। ଆଉ ଅଣ୍ଡା ଝୋଳଟା ଆସେ କିନ୍ତୁ ମଟନଟା ଜମା ଆସେନି କାରଣ ମତେ ତ ମଟନ ଆସେନି।
ଆଉ ଚିକେନ ମାନେ କେମିତି କହିଲ ତା ଟେଷ୍ଟ ମାନେ ତାର ସ୍ଵାଦିଷ୍ଟ ଲାଗେ ସେଇଟା।
ହଁ, ଚିକେନ କୁ ଆଗେ ଭଲ ଭାବରେ ଧୋଇ ନବ। ତାପରେ ଧୋଇ ନେଇକି ହଉଛି ଯାହା ହେଲେ କଟା ଚିକେନ ଆଣିବ ନା ଯାହା ହେଲେ ୟା ହାତ ତା ହାତ ବାଜିଥିବ ନା ତାକୁ କଣ ନଧୋଇଲେ ଗୋଟେ ଗୋଟେ ଅଲଗା ପ୍ରକାର ଲାଗିବ ନା। ତାହେଲେ କାହାର ହାତ କଣ କିଏ କହିପାରିବ କି ଯୋଉ ସେଥିପାଇଁ ଆମେ ଆଗେ ଆଣିବା ଚିକେନକୁ ଧୋଇଦବା ତାପରେ ଧୋଇ ଦେଇେଇକି ତାପରେ ଗୋଟେ ପାତ୍ରରେ ରଖ ରଖିଦବା ରଖିଦେଇକି ତା ତାପରେ ଆମେ ତେ ମସଲା ମସଲି ପିଆଜ ରସୁଣ ଆ ପିଆଜ ଦି ନ ପକେଇଲେ ମସଲା ମାନେ ଗ୍ରାଇଣ୍ଡର ନକଲେ ଏଇଟା ଭଲ ଲାଗିବ କି? ଯାହାହଲେ ତାଦେହରେ ମିଶ୍ରଣ ଟିକେ ପକେଇବା କଥା। ତାପରେ କାଟିକି ତମେ ଫ୍ରାଏ କରିକି ପଛରେ ପକେଇଲେ ଚଳିବ। ତାପରେ ହଉଛି ପକେଇ ଦେଇ କି ମୁଁ ହଉଛି ଏ ତାକୁ ଗ୍ରାଇ କରିଦେଇକି ତାପରେ ହଉଛି ପିଆଜକୁ ଫ୍ରାଏ କରିଦେବି। ତାପରେ ଛଟ ଛୁଟ କରିକି କାଟ୍ କାଟି ଦେଇକି ହଉଛି ତାକୁ ରଖିବି ତାପରେ ହଉଛି ତେଲ ବସେଇବି କଡ଼େଇରେ ତେଲ ପକେଇବି। ଟିକେ ଡାଲଚିନି। ଆଉ ଗୁଜୁରାତି ଟିକେ ପକେଇଲେ, କାରଣ ସେ ତରକାରୀ ଟା ଟିକେ ଟିକିଏ ଭଲ ଲାଗିବ ବୋଲି ସମସ୍ତେ କହୁଛନ୍ତି ଟିକେ ଭଲ ଲାଗିବ ମୁଁ ପକାଏ ସବୁ ସବୁବେଳେ ମୁଁ ଚିକେନ୍ କଲା ମାନେ ଡାଲଚିନି ଆଉ ଗୁଜୁରାତି ଟିକେ ପ ଗୁଜୁରାତି ନୁହେଁ ତ ହଉଛି ଲବଙ୍ଗ ଏଇଟା ଟିକେ ପକାଏ। କାରଣ ସେ ଟେଷ୍ଟ ଟା ଟିକେ ଅଲଗା ମୁଁ ସେଇଟା ପକାଏ। ତାପରେ ହଉଛି ହୁଁ। ତାପରେ ପକେଇକି ମୁଁ ତାପରେ ମୁ ପିଆଜକୁ ସେ ଟିକେ ହେଇଆଇଲା ପିଆଜକୁ ଟିକେ ପକେଇଦିଏ। ପିଆଜ ହଉଛି ଟିକେ ଫ୍ରାଏ ହେଇଗଲାରୁ ମୁଁ ଯେମିତି ଜାଣିଛି ରୋଷେଇ ମୁଁ ଟିକେ କଲର ହେବା ପାଇଁ ସେଇଥିରେ ନଙ୍କା ଗୁଣ୍ଡ ଟିକେ ଢାଳେ। ମୁଁ କଲର ନଙ୍କା ଗୁଣ୍ଡ କେବେ ପକାଏନି। ମୁଁ ହଉଛି ଖା କଲର ନଙ୍କା ଗୁଣ୍ଡ ଖାଇଲେ ଆମ ଦେହ ପ୍ରତି ବହୁତ ଖ ଖରାପ ହୁଏ। ହଁ ସେଥିପାଇଁ ମୁଁ ନଙ୍କା ଗୁଣ୍ଡ ପିଆଜ ଟିକେ ହେରିଆଇଲା ବେଳକୁ ମୁଁ ନଙ୍କା ଗୁଣ୍ଡ ସେ ପିଆଜ ପକେଇଦିଏ ସେ କଲର ହେଇଯାଏ। କଲର ହେଇ ଗଲେ ମୁଁ ତାକୁ ହଉଛି ତାପରେ ମସଲାକୁ ପକେଇବି। ମସଲା ଟିକେ ରେଡ୍ ରେଡ୍ ହେଇ ଆଇଲା ମସଲା ହେଇ ଆଇଲାବେଳୁ ତାକୁ ଚିକେନ ପକେଇଦିଏ।
ହୁଁ ହୁଁ ହୁଁ।
ପକେଇଦେଲାଠୁ ତାପରେ କଷିବି ଦଉଛି ଚିକେନ ଟା ପୁରା ମାନେ ପାଣି ଟା ମରିଗଲାରୁ ଚିକେନ ର ପାଣି ଟା ମରିଗଲାଠୁ ତାପରେ ହଉଛି ତା ତମେ ଯେମିତି ପ୍ରକାରର ଯାହାହେଲେ ଘ ଘଣ୍ଟେ ଦେଢ ଘଣ୍ଟା ନହେଲେ ନ କଷିଲେ ଏଟା ଭଲ ଲାଗିବନି ତ ଚିକେନ୍ ଟା। ମୁଁ ଘଣ୍ଟେ ହବ କଷେ, କଷିକି ତାପରେ ହଉଛି ଟିକେ ଚିକେନ ର ମାନେ ଇଏ ହେଇଗଲେ ପାଣି ମରି ଯାହାହେଲେ ଟିକେ ଟିକେ ପାଣି ଦବ କାରଣ ଲାଗିଯିବ ତଳ ଟା ନା। ସେଠି ଆ ମୁଁ ଟିକେ ଟିକେ ପାଣି ଦେଇଦିଏ। ପାଣି ଦେଲା ତାପରେ ହଉଛି ଆଳୁଟା ସିଝିଗଲା ପରେ ତାକୁ ହଉଛି ଚିକେନ ଟା ଜାଣିବଯେ ହେଇଗଲା ହେଇଗଲାଣି।
ହୁଁ।
ତାପରେ ମୁଁ ହଉଛି ଚିକେନଙ୍କୁ ଯିଏ କଷା ଖାଇବ କି କଷା ଖାଇବ କି ଝୋଳ ଯିଏ ଖାଇବ ଯାହାକୁ ଯୋଉଟା ରୁଚିବ ନା ତାକୁ ହଉଛି ସେ ମୁଁ ଅ ଅତିକମରେ ମୁଁ ଯାହାହଲେ ଲୋକ ମୋର ଦେଢଶହ ର ଟିକେ ଖାଇବେ ହଉଛି ଚିକେନ କସା ଆଉ ମୋ ସ୍ଵାମୀ ବି ଖାଇବେ ସେଥିପାଇଁ ମୁଁ ଚିକେନ କଷା ତାଙ୍କ ପାଇଁ ବାହାରକର ଦେଇକି ତାଟିଏ ମୁଁ ହଉଛି ଆଉ ଯାହା ମୁ ପାଣି ଦେଇଦିଏ ତାର ପାଣି ଦି ତିନି ଥର ଫୁ ହଉଛି ଫୁଟି ଗଲା ତରକାରୀ ତାକୁ ବାହାର କରିଦିଏ। ତାପରେ ସମସ୍ତେ କହନ୍ତି ମୁଁ କହନ୍ତି ହଁ ଚେକେନ ଟା ଭଲ କରୁଛୁ ଆଉ ଏମ ତି ସବୁ ମୁଁ କରେ କିନ୍ତୁ ମଟେନ ଟା ମତେ ମତେ ଆସିନି ନା ମତେ ସେଥିପାଇଁ ସ୍ୱାମୀ ମୋ ସ୍ୱାମୀ କହନ୍ତି ମାଟେନ କରନି କାରଣ ମୋ ସ୍ୱାମୀ ବି ମଟେନ୍ ଖାଆନ୍ତିନି ଆଉ ଯଦି ଖାଇବେ ମୋ ଶ୍ୱଶୁର ଖାଆନ୍ତି ମୋଟେନ ଆମ ଶାଶୁରାଇ କେହି ଖାନ୍ତିନି। ଜଣଙ୍କ ପାଇଁ କଣ ମଟନ ଆସିବ କି? ଯେହେତୁ ମୁଁ ଟିକେ ମଟନ ଆଗରୁ ଖାଇ ଆସିଛି ବାହାରେ
ଆଛା। ମୁଁ ତ ଆମର ତ ଆମେଷ ଘରେ କି ହଉନିଇ ପିଆଜ ରସୁଣ ତ ଆମେ ମ ମତେ ତମେ ଯେମିତି ଚିକେନ ଯୋଉ ପ୍ରଣାଳୀରେ କଲ ଆମର ହ୍ୟାଲୋ।
ହୁଁ।
ହ୍ୟାଲୋ ହଁ ଆମ
ଭଲ ଭାବରେଛ
ଯାହା ପାଣିଛି ତାକୁ କାଢି ଦଉଛୁ ମାନେ ତାକୁ ଗରମ କରି
ଉଁ
ତାପରେ ଯାହା ତମର ଡାଲଚୀନ ଆଉ ଆମର ତ ଆମେ ଡାଲଚିନ ଟମାଟୋ ଅଦା ଲଙ୍କା ଏସବୁ ବାଟି ଦଉଛି। ତାର ମସଲା ଏଡି ହେଲା ପରେ ଆମର ଟିକେ ଫୋଟଣ କରି ମସଲା ଦେଇ ଦଉଛି ପକେଇ ଦଉଛି ଆଳୁ ସିଝା ହେଇଥିବା ହାଳୁ ପକେଇ ଦଉଛି ତାପରେ ପାଣି ଟିକେ ଦେଇଦଉଛି। ଛତ ଟା କଷେଇ ହେଲା ପରେ ଆମର ତମେ ଚିକେନ ଯେମିତି କର ଆମର
ଯାହା ଫଳରେ ଚିକେନ ର ସ୍ଵାଦ ଜମେ ନାଇଁ ସେମିତି ।
ହଁ। ଭଲ ଭାବରେ ମତେ ଛତୁ ତରକାରୀ ଟା ବି ଶିଖେଇ ଦେଲ ସେଥିପାଇଁ । ଆଉ
ହଁ।
ହ୍ୟାଲୋ।
ତମେ ମୁଁ ତ ଏବେ ତ ମ ମାଆଟେ ଖାଉ ଶାଶୁୁରରୁ ଯ ଯିବିମି ଖାଇବା ପାଇଁ ପଡିବ । ତ ବହୁତୁ ଭଲ ଆଉ ମତେ କିଛି ଅସୁବିଧା ହବ ମତେ ଯା ଲାଗୁଛି। ଯାହା ଅସୁବିଧା ହେଲା ତମକୁ କଣ ମାନେ ଯୋଗାଯୋଗ କରିଦେବ। ବୁଝିଲ ହୁଁ ଏସବୁ କଥା ଆଉ। ଆଉ କଣ କରିବା? ଆଉ ତମ। ନା ଆମର ତ ଏବେ ଚାଲିଛି ଚାକିରୀ କ୍ଷେତ୍ର। ତ କରିବା ଆଉ।
ହୁଁ ହୁଁ ଆଉ ପଢାପଢି ଏବେ କରୁଛ ବଧେ?
ନା ମୋର ତ ଏବେ ଚାକିରି ଚାଲିଚି।
ହ ଅ ହ ଟିଚର ହେଇଛ ବୋଧେ।
ନା ନା ମୁଁ ଟିଚର ନାଇଁ।
ହାଲୋ।
ମୁଁ ଏଇ ଫାର୍ମାସିରେ ଅଛି।
ଅ ହ।
ହୁଁ ଫାର୍ମାସିରେ ମୁଁ ଅଛି ଏମିତି ଆଉ।
ଫାର୍ମାସି ରେ କଣ କାମ ମୁଁ ତ କିଛି ଜାଣିନି ତମେ ଟିକେ ବୁଝେଇଲେ ମୁଁ ଖୁସି ହୁଅନ୍ତି।
ଫାର୍ମାସିରେ ଆମର ଅଛି ତମେ। ଏ ଅ ବହୁତ ପ୍ରକାର ପୋଜିସନ ଅଛି ମୁଁ ଅଛି ଆମର ଏରିଆ ମ୍ୟାନେଜର। ଆଉ ମୋ ଉପର କୁ ତ ଏମ ଡି ଅଛନ୍ତି। ବହୁତ ଷ୍ଟାଫ ଅଛନ୍ତି ଫାର୍ମାସି ର କାମ ହଉଛି ଆମର ମେଡିସିନ ଉପରେ ମେନ ରହିଲା। ମାନେ ଡକ୍ଟର ମାନଙ୍କୁ କେମିତି କଣ ମେଡିସିନ ଇଏ କରିକି ଏବୋଟ ଗୋଟେ କମ୍ପାନୀ ଅଛି।
ହୁଁ।
ସେ କମ୍ପାନୀରେ ମୁଁ ଏରିଆ ମ୍ୟାନେଜର ଅଛି ଆଉ। ଥାଆନ୍ତି ଏମ ଆର ଅଛନ୍ତି। ମାନେ ସେ ବିଷୟରେ ତମେ ଯଦି ପଢିବ। ପଢିଲେ ହିଁ ଜିନିଷ ଗୁଡା କହିଲେ ଜାଣିପାରିବ ଏବେ ତ ସେତିକି। ମାନେ ସମୟ ନାହିଁ। ଯେ ଆପଣ ନହେଲେ ତ ଟିକେ ଭଲ ଭାବରେ ମୁଁ କହିଥାନ୍ତି। କମ ସମୟ ମଧ୍ୟ ଭିତରେ ଯାହା ଯେତିକି ହେଲା। ଆଉଥରେ କେତେବେଳେ ଆ ପଣ ଫୋନ କରିଲେ ଯୋଗାଯୋଗ କରିଲେ ମୋ ସହିତ ମୁଁ ଆପଣଙ୍କୁ ଭଲ ଭାବରେ ବୁଝେଇ ଦେଇଥାନ୍ତି।
ମୁଁ ତୁମକୁ ଆଉ ଘଣ୍ଟେ ପରେ କଲ୍ କରିପାରିବି ପା ଦି ମିଣ୍ଟି ପରେ।
ହଁ ହଁ ସ କରନ୍ତୁ। ହଉ ଧନ୍ୟବାଦ ନମସ୍କାର।